ହ ହ୍ୟାଲୋ ସାଙ୍ଗ ମୁଁ ବସିଛି ତୁ କଣ କରୁଛୁ?
ମୁଁ ବି ଏଇ ବସିଛି।
ହୁଁ ମୁଁ କହୁଥିଲି କନା ଯାଇଥିଲି କୋଲକତା ବୁଲିବା ପାଇଁ ଯାଇଥିଲି।
ହଁ।
ମୁଁ ଯାଇଥିଲି ସେଠି‌ ହା ବୁଲିଲି ଗଙ୍ଗା ଘାଟରେ ବୁଲିଲି ମେଟ୍ରୋରେ ବସିଲି।
ତମେ ଗାଇକି ପଳିଆସିଲଣି?
ହଁ ମୁଁ ଯାଇଥିଲି ଦିଦି ସହିତ ଯାଇଥିଲି ବୁଲି ଲିକି ପଳେ ଆସିଲିନି‌।
ଆମେ ଯାଇଥିଲୁ‌। ସେଇଥିଲୁ ବାଲେଶ୍ଵର ବୁଲିବାକୁ।
ବାଲେଶ୍ଵର ଯାଇଥିଲ, କଣ କଣ ବୁଲିଲ ସେଠି?
ସେଠି ବୁଲି ସେଠି ଆମେ ବୁଲିଲୁ ଆମେ ସେଠି ଖାଲି ମନ୍ଦିର ବୁଲିକି ସେଠି ଖାଇବା ପିଇବା କରିକି ପଳେଇ ଆସିଲୁ। ମେଲଣ ପୁରା ବଡ ଲାଗିଥିଲା। ଦେଖିକି ପଳେଇଆସିଲୁ, ଆମେ ଚାରିଟା ନା ପାଞ୍ଚଟା ମନ୍ଦିର ଖାଲି ବୁଲିଲୁ।
ହୁଁ।
କୁହ।
ହୁଁ ଆଉ କୁଆଡେ ବୁଲିନୁ?
ମୟୂରଭଞ୍ଜ।
ଆଉ ଆମେ ବୁଲିଲୁନି, ଖାଲି ମନ୍ଦିର ବୁଲ ଆମେ ଖାଲି ମନ୍ଦିର ବୁଲିକି ପଳିଆସିଲୁ।
ଆଛା।
ଆଉ।
ଆଉ, ତତେ ଗରମ ଲାଗୁଛିି ନା?
ମୁଁ, ବହୁତ ଗରମ ହଉଛି ଆମ ଆଡେ।
ତମର ଏସି ଅଛି?
ନାଇଁ ଆମର କୁଲର ଅଛି।
ତମର ଏସି ଅଛି?
ନା ଆମର ଏସି ନାଇଁ, ଆମର ଷ୍ଟାଣ୍ଡ ଫ୍ୟାନ ଅଛି।
ହୁଁ।
ସେଇଥିରେ ବଞ୍ଚିବାକୁ ପଡୁଛି।
ହଁ। ହ୍ୟାଲୋ।
ହଁ।
ଆଉ। ତମ ଗାଁ ରେ, କା କା ର ଏସି ଅଛି?
ତୋ ଦେହ ଭଲ ନାଇଁ କି?
ମତେ ଟିକେ ଥଣ୍ଡା ହେଇଯାଇଛି।
ଓହ।
ହୁଁ, ତମ ଗାଁ କେତେଟା ଏସି ଅଛି?
ଆମ ଗାଁରେ ସମସ୍ତଙ୍କ ଘରେ ଏସି। ବାରଟା ହେଇଯିବ।
ହଁ, ଏଇ ଏସି ବାଲା ତ ସବୁ କରେଣ୍ଟ ନେଇ ଯାଉଛନ୍ତି, ଆମ ପାଖରେ ତ କିଛି ନଥାଏ।
ହଁ ଫ୍ୟାନ ଯେମିତି ବନ ହେଇଯାଉଛି।
ହଁ ସେ ବୁଲିବା ଯା, ନ ବୁଲିବା ସେଇଆ ହେଇଯାଉଛି।
ବନ୍ଦ କରିଦେଲେ ଆହୁରି ଭଲ, କମ ବିଲ ଆସିବ।
ପଙ୍ଖା ବୁଲୁନି, ପୁଣି ସେଥିରେ ପ ଗରମ ଗରମ ହାୱା ଦଉଛି।
ଆମ୍ ନ, ନ ଫ୍ୟାନ ଚାଲିଲେ ବି, ମଣିଷ ବଞ୍ଚି ପାରିବନି।
ନା।
ଏତେ ଗରମ ଯେମତି ମାନେ
ମନୀଷ ବଞ୍ଚିବ କି ମରିବ ତାର କିଛି ଠିକ ହିଁ ନଥାଏ।
ମୁଁ ଯୁଆଡେ ଯାଏ ଆସେ ଫାଷ୍ଟ ଫ୍ୟାନ ଚଲାଏ।
ଶୁଣନ୍ତୁ।
ଖାଲି ଫ୍ରିଜ ପାଣି, ଆଇସ୍କ୍ରିମ, ଥଣ୍ଡା ଖାଲି ଏଇ ସବୁ ଚାଲିଚି।
ହୁଁ ଏତେ ଥଣ୍ଡା ପାଣି ପିଇକି ଆଇସ୍କ୍ରିମ ଖାଇକି ତ ଥଣ୍ଡା ହେଇଯାଉଛି।
ହଁ। ମୁଁ ପା ମୁଁ ଖାଇ ଖାଇକି ମୋର ଥାଇରେଡ୍ ବାହାରି ପଡ଼ିଚି।
ପୂଜା ଗରମ ଦିନେବି। ଖାଇଲେ ଏ ସବୁ ଜିନିଷ ଥାଇରେଟ ହେଇଯାଉଛି। କଣ କହିବ ଆଉ।
ମୁଁ ମୁଁ ମେଡିକାଲ ଦେଖେଇକି ମୋର।
କଣ କରୁଚୁ? ହ।
ଠିକ୍ ହେଇଗଲାଣି। ଫେର୍ କାଇଁ ସବୁ ପାଣି ଫେଟିକି ଫେର୍ କାହିଁ ମୁଁ ଫୁଲିଗଲାଣି।
ଆଜ୍ଞା ଜା ହୁ ତାର ଥାଇରଏଡ ଅଛି କି?
ହଁ ମୋର ଥାଇରଏଡ ଅଛି। ଟାଇଫଏଡ ଅଛି।
ଓ ହୋ ମେଡିସିନ ଖାଉଚୁ?
ହଁ ମେଡିସିନ ଖାଉଥିଲି। ମାନେ ସେଟା। କମିଗଲେ ଆଉ ମେଡ଼ିସିନ୍। ମୋର କମି ଯାଇଥିଲା। ଏବେ ଫେର୍ ହେଲାଣି। ସେ ଦେଖିବାକୁ ପଡିବ।
ଆଛା। ଦେଖେଇକି ମଝି ମଝିରେ ଖାଇ ଦବୁ ଆଉ।
ହଁ।
ତୋର କେବେଠୁ ଅଛି? ଅଛି ନା।
ମୋର ବର୍ଷେ ହେଇଗଲାଣି।
ବର୍ଷେ ହବ। ଆଉ। ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି ନା?
ହଁ ଆମ ଘରେ ଭଲ ଅଛି। ତମ ଘରେ?
ହଁ ଆମ ଘରେ ଭଲ ଅଛି।
ଆଉ।
ଆଉ ତମ ବାଡିରେ କି କି ଗଛ ଅଛି?
ଆମ ଆମ ବାଡ଼ିରେ ଅଛି ପିଜୁଳି। ପିଜୁଡ଼ି, ଆମ୍ବ। ଆଉ ନଡ଼ିଆ ଆଉ। ଏଇ ସବୁ ଗଛ ଅଛି। କୋଡି ଗଛ।
ହଁ। ତମ ବାଡିରେ ବି ତ ଅଛି ଆଉ।
ଆଉ ତମ ବାଡ଼ିରେ?
ଆମ ବାଡିରେ ପିଜୁୁଳି, ଆମ୍ବ। ଆ ଆଉ କଣ ସେଟା ଆତ ଗଛ ଅଛି? ଆଉ କଅ ଅଛି? ଆଉ କିଛି ନାଇଁ। ହଁ ତତେ କୋଉ ଫଳ ଖାଇବାକୁ ଅଧିକ ଭଲ ଲାଗେ?
ମତେ ଭଲ ଲାଗେ ଆମ୍ବ। କୋଡ଼ି ଆଉ ଯୋ ଉଁ ଆଉ କ ଆଉ ଭଲ ଲାଗେ ଏଇ ସବୁ ଭଲ ଲାଗେ।
ହୁଁ ତତେ ଖଟା ଖାଇବାକୁ ଭଲ ଲାଗେ?
ମତେ ସେଟା ମାନେ ଫେବ୍ରାଇଟି।
ଖଟା ତ ସମସ୍ତଙ୍କର ଫେବ୍ରେଇଟି ଥାଏ। ଖଟା ସବୁ ଝିଅ ପିଲାଙ୍କର ଫେବ୍ରାଇଟି ଥାଏ।
ଏଇତ ମତେ ଦେଇଦେଲେ ମୁଁ ଦିନ ରାତି ଖାଇବି ଖାଉଥିଵି।
ଭାତ ଏତେ ଛାଡିକି ସେଗୁଡା ଖାଇବି।
ଆମ ଘରେ ରହିବ ମାନେ କେମତି ସରିବ ସେଇଟା ଭାବ
ହୁଁ ଆମ ଘରେ ତ ସେ ଆ ସେଇଥିପାଇ ଆମ ଘରେ ତ ଆଣୁନାହାନ୍ତି।
ଆମ ଘରେ ଏବେ ମାନେ ହେ ଅଛି ମୋ ବୋଉ ତିଆରି କରିଛନ୍ତି। ମୋତେ ଖାଇବାକୁ ଦଉନାହାନ୍ତି।
କଁ
ଅଁ
ଆଉ କ କହ?
ଆଉ ସବୁ ଭଲ ନା?
ହଁ। ଆଉ ତୋ ଭାଇ ଭଉଣୀ ମାନେ କଣ କରୁଛନ୍ତି?
ହଁ ସୋଇଛନ୍ତି ମୁଁ ଏଇ ଟିୟୁସନ କରିଥିଲି ଆଉ।
ଓ ହୋ। ତୋ ପାଖରେ ଛୁଆ ଆସୁଛନ୍ତି?
ହଁଅଁ
ଓହୋ।
ନାଁ। ତୋର ପଢାପଢି କେମତି ଚାଲିଛି ଏବେ ଦି ଜଣ ଆସିଛନ୍ତି।
ମୋର ପଢ଼ା ପଢି ସେମିତି ଚାଲିଛି।
ହୁଁ ଉଁ ତ ଭାଇ ଭଉଣୀ ସମସ୍ତେ କଣ କରୁଛନ୍ତି?
ଭାଇ ସୋଇଛି ଆଉ ଭଉଣୀ
କଣ କହିଲୁ?
ମୋ ଭାଇ ଶୋଇଛି ମୋ ଭଉଣୀ ଖେଳୁଛି।
ଛୁଆଁ ସେମାନେ ଛୋଟ ପିଲା ତାଙ୍କର ବଢ଼ିଆ।
ଖାଲି ଖେଳିବି ତାଙ୍କୁ ଗରମ ବି ଲାଗୁ
ତାଙ୍କୁ କେହି କିଛି କହିବେନି କିନ୍ତୁ ଆମକୁ
ଆଉ
ନାଇ ଆଉ ସବୁ ଭଲ। ତୁ କଉଠି ଅଛୁ ତ ପଛରୁ ସାଉଣ୍ଡ ଶୁଭୁଛି।
ମୁଁ ବାହାରେ ବସିଥିଲି।
ହୁଁ। ଆଛା।
ଏଇ ଆଇସିକ୍ରିମ ବଲା ଟା ଖାଲି ଟନ ଟନ
ତ ଯାଅ ତା ପାଖରୁ ଗୋଟେ ଆଇସକ୍ରିମ ଖାଇଦିଅ ସେ ପଳେଇବ।
ତୋତେ ଆଇସ୍କ୍ରିମ୍ ଭଲ ଲାଗେ ନା?
ବହୁତ ଭଲ ଲାଗେ।
ମତେ ସବୁଠାରୁ ଫେଭରେଟ କୁଲଫି କୋନ।
ହଁ ତ ଗରମ ଦିନରେ ତ ଖାଲି ଦିନମାନେ ଆଇସ୍କ୍ରିମ ଖାଇବାକୁ ଇଚ୍ଛା ହୁଏ।
ଅଉ
ହଁ କହିଲୁ
ମୁଁ କହିଲି
ହଁ।
ତାପରେ ଏବେ ଯାଇକି କଥା ହବ କଣ କରିବା।
ହଁ ମୁଁ ବି ଭାବୁଥିଲି କି କଲ୍ କରୀମି ମୋ ପାଖରେ ମୋବାଇଲ ନଥିଲା। ସେଇଥିପାଇ ଆଉ। ଆଉ।
ନା ଆଉ ସବୁ ଭଲ ଅଛି।
ମାମୁଁ ଘରକୁ ଯାଇଥିଲୁ।
ନାଇଁ ମାମୁଁ ଘରକୁ ଯାଇନି ମାମୁଁ ଘରକୁ ଯିବି ଆର ମାସରେ ବାହାଘର ଅଛି ଯିବି।
ଉୁଁ ହୁ ହୁଁ।